ହ୍ୟାଲୋ।
ହଁ ବାନ୍ଧବୀ
ହଲୋ ପ୍ରତା ଶୁଭ ସକାଳ ପ୍ରଣାମ।
ପ୍ରଣାମ କଣ କରୁଛନ୍ତି?
ଏଇ ଏବେ ଗାଈଗଳ ଟିକେ ପୋଛି ପାଛି ଦେଇକି ଆସିଲି ଏଇ ଚା ଦ ଟିକେ ପିଇକି ବହିଛି ଆଉ।
ଆଉ କେଇଟା ଗାଈ ରଖିଛନ୍ତି ଆପଣ
ହଁ ମୋର ଚାରୋଟି ପାଞ୍ଚଟି ଗୋରୁ ଅଛନ୍ତି।
ଓହୋ ସମସ୍ତେ ଦଉଛନ୍ତି।
ହଁ ଦୁଧରେ ଦୁଧ ଦିଟା ଗାଈ ଦଉଛି ଆଉ ଦିଟା ଛରା ଅଛନ୍ତି। ଆଉ ବାଛୁରୁରୀ ବାଛୁରୀ ଦିଟା ଅଛନ୍ତି।
ଆଉ ଯା ହଉ ଗୋ ମାତାଙ୍କ ସେବା କରୁଛ ଆଉ ତାଠକୁ ଆଉ ପୁଣ୍ୟ କଣ
ଆମର ତ ସେଇ ଫରେ ସବୁ ନାଗିଛୁ ମା ଛୁଆ ଓ ଶ୍ୱଶୁର ଆଉ ସେଇ ଗଈ ଧୋଇଇ ଦାଇ କିି ନଁକି ଏଇ ଗଉଡ ନେଇଯାଆନ୍ତି ଗୋଟେ ଗୋଟେ ଓଳିର ଗୋଟେ ଗୋଟେ ଓଳିରେ ଆମେ ଦୁହିଁକି ଏଇ କ୍ଷୀର ହୁଁ ଆଗୁଆ ଦେଇଦଉ ଛେନା କରାଇ ଘିଅ କରରୋଇ ଦହି କରରୋଇ।
ଆଉ ଯୋଉ ଛେନା କି ଘିଅ ଅଛି।
ହଁ ଚେନାଇ ଘର ପାଖରେ ଖୋଜିଲେ ନେଇଯାଆନ୍ତି ଏଇ ଯୋଉ ରଜଘଡିରେ ଏଁ ଆଠ ଦଶ ଖଣ୍ଡ ଛେନା କରିଥିଲି ଆଉ। ଏଇ ସବୁ ପିଠା କରିବା ପାଇଁ ବନ୍ଧୁବାନ୍ଧବ ଘରକୁ ଦବା ପାଇଁ। ଆଗରୁ କହିଥିଲେ କରିକି ରଖିଥିଲେ ତାଙ୍କୁ ବି ଦେଲି ଆମାରେ ତ ଛେନା ଖଣ୍ଡ ପଚାଶ ସାଠି ଏ ଏଇଭଳିଆ ନେଲେରି ତମ ଆଡେ ଛେନା
ମୋର ପା ଏଠି ବଜାରରେ ଆମର ଏଠି ବଜାରରେ ଶହେ ପଚାଶ ଶହେ ପଚାଶ ଦୁଇଶ ଏମିତି ଗୋଟା ଗୋଟା ଛେନା ସିଏ ବି ମିଳୁନି। ଆଉ ଗାଁ ଭଳିଆ ଗାଁ ରେ ଯୋଉ ନି। ଗଁ ରେ ଘଷି ଗୋବର ଗୋବରରେ ନିଆଁ ଲଗେଇକି ଗାଁ ରେ ଯୋଉ ଛେନା ଦହି କରିବେ ସେ ବାସ୍ନା ଆଉ ଆଉ ଇଏ ଯୋଉ ବଜାରରେ ଅଛି ସେ ବାସ୍ନା ସେ ଗାଁ ଗାଉଡି ବେଳୁ ଯୋଉ ଜିନିଷ ଆସିବ ସିଏ ଟିକେ
ଗାଁ ଗହଳିରେ ଦେଇପାରିବା। ନା ଆଣିପାରିବା ଆମେ ବଜାରରୁୁ ଏତେ ପଇସା ଦେଇକି ଆଣିକି ଆମେ ଏଇ ଗାଁ ଗହଳିରେ ସେ ଏଇଆାକୁ ତ ପଚାଶଷାଠି। ରଙ୍କ ନେଲା ବେଳକୁ ବି ଲୋକଙ୍କର ମନରେ ଦୁଃଖ ଆଉ ଏତେ ଟଙ୍କା ଦେଇକି ନେବୁ।
ଆଉ ଗାଁ ରେ ଚାଷୀ ବନ୍ଦୀ ଘର। ଆଉ ସେମାନେ ଏତେ ପଇସା କୋଉଠୁ ଆଣିବେ ଆଉ ତାଙ୍କୁ ବି ସେଇ ଶହେ ପଚାଶ ବି ବହୁତ ତାଙ୍କୁ କଷ୍ଟ ଲାଗୁଥିବ ଶହେ ଟଙ୍କା ଦେଇକି ଛେନା ଆଣିକି ଖାଇବି। ସେମାନଙ୍କର ଭାବନା
ଆଉ ଛେନା ଟା ଯେମିତି ଆସିବ ଆଉ ନହେଲେ ଲୋକ ନଡିଆରେ କରିକି ଖାଆନ୍ତିନି ନଡିଆ ଟା କଣ ସେଇ ନଡିଆ ଗୋଟେ ବି ନେଲା ଟ ତିରିଶ ଚାଳିଶ ଟଙ୍କା ନଡିଆ। ନଡିଆରେ କେତେ ପୁର ହବ କଣ ପିଠା ପିଠା କରିବେ ସେଇଥିପାଇଁ ଛନା ନେଇ ଅଛନ୍ତି ଛେନା ନଡିଆ। ଆ ମିଶେଇକି ଗୋଟେ ଯୋଉ ମଣ୍ଡା ପିଠା କରନ୍ତି। ମୁଁ ଥରେ କରିଥିଲି ମଣ୍ଡା ପିଠା ମୋର କଣ ସେରା ଫିଚ ଫାଟି ଗଲା। ଆଉ ସେଟ କଣ ଭଲ ହେଇକି ଜନ୍ତି ପାଇଲିନି କି ଆଣ ଫ କଣ ଯୋଉ ସୁନା
ଆ ଚୁନା ନା ଚୁନା ଟା ଟିକେ ଚାଉଳ ଘଣ୍ଟେ ଦି ଘଣ୍ଟା ଭେଦେଇଦବ ଚାଉଳ ଘ ଗୋଟେ ଦି ଘଣ୍ଟା ଭେଦେଇକି ଚୁନା ଟା ଏ ଯୋଉ ହେମ ଦସ୍ତାରେ କୁଟନ୍ତି ତମେ ତମର ସେ କୁଟା ଅଛି ନା
ଆମର ହେମଦଶରେ କରୁନୁ ଏଇ ଢିଙ୍କି ଅଛି ଢିଙ୍କିରେ ଗୁଟିକି ଆଣନ୍ତି
ଆଉ ତମର ତ ବଢିଆ ଜିନିଷ ଅଛି ସେ ଜିନିଷ ଆଉ ମିଳଉଛି ନା ଦେଖିବାକୁ ମିଳୁଛି ଆଉ ଆମେ ତଳେ ଛୁଆଛୁଆ ହେଇଥିଲୁ ଆମର ସେଇ ଗାଁ ରେ ଢିଙ୍କିରେ ସବୁ କୁଟା କଟି କରୁଥିଲେ ଧାନ ବି ଉନସ୍ ଯଇକି ତାକୁ ନେଇକି କୁଟିବେ ତା ଚାଉଳ ଆଣିବେ କି ଯୋଉ ଗାଧୋଇକି ଆସିକି ପୂଜା ପାଠ କରିକି ରୋଷେଇ କରନ୍ତି ଆଉ ଆଉ ଏଇ ଶୁଣିଆ ଆଉ ଢିଙ୍କି ଦେଖିବାକୁ ମିଳୁଛି
ନାଇଁ ଆମର ଯୋଉ ଆମ ଯୋଉ ହାରି ବଂଶ ବସେ ଯୋଉ ଗୀତ ବସେ ଘରେ ସେ ଗୀତ ବସିଲେ ବି ଢିି କିିରେ କୁଟିକି ଚାଉଳ କରନ୍ତି ମୋ ଶ ଶାଶୁ ଯୋଉ ଠାକୁରଙ୍କ ପାଖରେ ଯୋଉ ନିଇଏ କରିବା ପାଇଁ ନୀତି କରିବା ପାଇଁ ଆଉ ଏଇ ଯୋଉ ସୁଦୁଷା ବ୍ରତା ହେଲେ ସେଥିରେ ଆମର ଢେଙ୍କିରେ କୁଟା ହୁଏ ଆଉ ଏଇ ଯୋଉ ମଣ୍ଡା ପିଠା କରିଥିଲୁ ଆଉ ମୁଁ ଭାବିଲି କଣ ବା ବାଟି ଦେଇକି କରିମି ବାଟି ଦେଇକି କଲି ସେ ବେଶୀ ବିଣ୍ଡାଳିଆ ବିଣ୍ଡାଳିଆ ହେଲା ଜମା ବାଗ ହେଲା ନାଇଁ ମୁଁ କହିଲି ଆଉ ଢଙ୍କି ଟେ ନେଲେ କୁଟି ଦେଇଥିଲେ ଭଲ ହେଇଥାନ୍ତା ଶାଶୁ ଟିକେ ତର ତର ହେଇକି ଯିବେ ବୋଲିକି ମୋ ନଣନ୍ଦ ଘରକୁ ନେଇକି ପିଠା ଯୋଡଏ ଆଉ ସେଇଥିପାଇଁ କରିଥିଲୁ ଆଉ ହେଲା ନାାଇଁ ଭଲ ଆଉ
ନା ନା ଆମେ ଏଠି ଢିଙ୍କି ଫିଙ୍କି ପାଉନୁ ହେଲେ ଯୋଉ ଗୋଟେ ଛୋଟିଆ ରଖିଛି କୁଟା ଟା ହଁ କୁଟା ଟା ଛୋଟ ଟିକେ ରଖିଛି କିନ୍ତୁ ସେ ବା ମୋ ଶାଶୁ ବଡ ଶାଶୁଙ୍କ ନାଁ ସେ ଗୋଟେ ଛେଚା ଗୁଟେ ଆଉ କିଛି ତାଙ୍କ ବାପା ନାଁ ପାଇଲେନି ଗୋଟେ ଛେଚା କୁଟା ଦେଇ ଦେଇଦେଇଛନ୍ତି ତାଙ୍କ ନା
ଶାଶୁଙ୍କ ନାଁ ଟା କେମିତି ଧରିବ ସେଇଥିପାଇଁ ତମେ ସବୁ କହିବ ପ ଟ ଆଉ
ଆମେ ସେଇଥିପାଇଁ କହୁଛ କୁଟେ ଆ ମଣିଷ ସତେ ଆଙ୍କୁ କୁଟା ମାଗିବୁ ସେ କହିବ କ ଇଏ ମତେ ମାରିବାକୁ କହୁଛି ନା ଆ
ଏମିତି ଓଲଟେଇକି କହୁନା ଛେଚା କୁଟା ଯନ୍ତର
ଆଉ ସେ ଆଉ ତ କହିଲୁଣୁ କହିଲୁଣୁ ଏତେ ଦିନ ହେଲାଣି ଆଉ ତ କହୁଛୁ ଆଉ
ଓ ହୋ
ଆଉ ଆ ତାକୁ ଆମେ ସେମିତି ଜ ବାଟିକି ଯନ୍ତି କିି କରୁଛୁ ଯେ ଟିକେ ତାକୁ ପାଣି ଫୁଟ ଫୁଟିଲେ ପାଣି ଟା ଟିକେ ଭଲ ଭାବେ ଫୁଟିଲେ ଲୁଣ ଟିକେ ପକେଇଦବା ତା କହୁ ଜଲଦି ଜଲଦି ଟିକେ ଘାଟିବ
ଆଉ ଯେତେ ଶୀଘ୍ର ଟିକେ ଟିକେ ଯେତେ ଶୀଘ୍ର ଟେ ଅଳ୍ପ ଅଳପ ପ କରିକି ପକଉଥିବ ଅଳ୍ପ ଅଳ୍ପ କରିକି ଘାଣ୍ଟୁଥିବ ସେ ଟିକେ ଚୁନାରା ବହୁତ ସମୟ ଟିକେ ଯାହଲେ ଟିକେ ସିଝିବ ତାକୁ ଗୋଟେ ପାଣି ମଝିରେ ମଝିରେ ଗରମ ପାଣି ରଖିକି ଦଉଥିବ ନା ଥଣ୍ଡା ପାନି ଦଉଥିବ।
ନାଇ ନାଁ ହଁ ଗରମ ପାଣି କାଢିକି ରଖିଦବ। କାଢିକି ରଖିଦବ ଆମେ ଆଣ ବାଟ ଯୋଉ ଚୁନା ନୁହେଁ ଆଉ ସେ ଯୋଉ ପା ପାଣିଆ ଟିକେ କରିଦବା ଯୋଉ ଆଣଟାକୁ। ଟିକେ ପାଣିଆ କରିଦେଇକି ତାକୁ ଅଳ୍ପ ଅଳ୍ପ ଢାଳୁଥିବ ଯୋଉ ଅଁ ଆମର ଖଡିକା ଟା ଟିକେ ଜଲଦି ଜଲଦି ବୁଲେଇବେ ଚଟୁ ଟା। ସେ ଟିକେ ଭଲ ଭାବେ ଘାଣ୍ଟି ହେଲେ ଆଉ ବିଣ୍ଡା ହବନି ଆଉ କଣ। ଆଉ ତମେ ଯଦି ଟିକେ ସୁ ଟିକେ ସୁସ୍ତିଆ ହେଇଯିବ, ଆଉ ସେ ତାର ବିଁଣ୍ଡା ଧରିଦବ।
ତାକୁ ଉ କୁହନ୍ତି ବା ହାତରେ ଦଳି ଦାଳି ଦେଲେ ପୁରା ମାନେ ସେ ଯୋଉ ବିଣ୍ଡା ଫିଣ୍ଡା ଥିବ ଚିକଣିଆ ହେଇଗଲେ ହାତକୁ ଭଲ ଲାଗିବ। ତାପରେ ଆମର ଆଡେ ସବୁ ବି ମୁଗ ପୁର କରନ୍ତି। ସେ ମୁଗ କୁ କଣ ଭାଜି ଦେଇକି ଆଗେ ଭାଜିଦେବେ ତାପରେ ରଗୁଡ଼ି ଦେବେ। ରଗୁଡି ଦେଇକି ତାର ଚୋପା ଫୋପା ସବୁ ଛାଡି ଯାଇଥିବ ନ ଛାଡିଲେ ବି ତାକୁ ବତୁରଇ ଦେବେ। ବତର ଦେଇକି ଚ ଫପା ଫପା ଛାଡି ଯାଇଥିଲେ, ତାକୁ ପୁଣି ସିଝେଇବେ ସିଝି ଗଲା ବଳକୁ ତା ଦେହରେ କିଏ ଗୁଡ ଆଉ ଚିନି ଏମିତି ଯଉ ଗଲମରିଚ ଗୁଣ୍ଡ ଟିକେ
ମୁଁ ହଁ ରେ ହଁ ଝିଅ ଭଲ କଥାଟେ ମନେ ପକେଇଲ ଆମର ଯୋଉ ବଡ ଓଷା ହୁଏ ନା କାର୍ତ୍ତିକ ମାସରେ ଆମେ ଯେତେବେଳେ ଝିଅ ସବୁ ହେଇଥିଲୁ ଆମର ସେଠି ଜଣେ ମା ସିଏ କରନ୍ତି। ବଡ଼ ଉଷା ତାଙ୍କ ଘରେ ହୁଏ। ତାଙ୍କ ଘରେ ବଡ ଉଷା ହୁଏ ବୋଲି ବହୁତ୍ ବଡ଼ ଆକାରରେ ହୁଏ। ବଡ ଆକାର ହେଲେ ଗାଁ ସାରା ଯୋଉ ସମସ୍ତେ ଦିଅନ୍ତି ଆଣିକି କିଏ ପଇସା କିଏ ହଁ କିଏ ପଇସା ପଇସା ଚାଉଳ ନଡିଆ ସବୁ ଆଣିକି ତାଙ୍କ ଘରେ ଦେଇକି ଯାଆନ୍ତି। ଧାନ ଯେତେବେଳେ ଢେଙ୍କି ରେ ଧାନ କୁଟା ହବ ସେ ତ ବଡ ଓଷା ବହୁତ ଚାରଧାର ସେ ଠାକୁରଙ୍କର ମାନେ ଟିକେ ଅନ୍ୟାଚାର ହବନି ସାଙ୍ଗେ ଆମେ
ଛୁଆଁ ଅଛୁଆଁ ଲୁଗାପଟା ବଦଳଉଥିବ
ନାଇଁ ସେ ମା କଣ କରିବେ, ଆମେ ଗାଁ ରେ ଯୋଉ ଦଶ ପନ୍ଦରଟି ଝିଅ ଅଛୁ ତାଙ୍କର ମାସକ ଆଗୁରୁ ଆମକୁ କହିଦେବେ କହିବ ତମେ ପିଆଜ ରସୁଣ ଖାଇବନି। ପିଆଜ ରସୁଣ ଖାଇବନି। ଉଷୁନା ମୁଁ ନ କହିବା ଯାଏ ତମେ ଉଷୁନା ଫୁସନା ଖାଇବନି। ଆମେ ହେଇଟି କଣ କରିବୁ ଓ ଲୁଗାପଟା ନେଇ ନଈ ଆଡେ ଯିବୁ। ନଈଆଡେ ଯାଇ ତାଙ୍କ ଘର ନଈ ମୁ ମୁଣ୍ଡରେ ବନ୍ଧ ଉପରେ ତାଙ୍କ ଘର। ସିଏ ଆମ ସାଙ୍ଗରେ ଯିବେ ଗାଧେଇକି ଆସିବୁ। ଗାମୁ ଡେଲି ଚାରି ଜଣଙ୍କୁ ସେ କହିବେ। ଧାନ ଆଜି କୁଟା ହବ ଚାରି ଜଣଙ୍କୁ ଚାରିଟା ଝିଅଙ୍କୁ କହିବେ ତମେ ଚାରି ଜଣ ଆଜି କିଛି ଖାଇବନି ସେମିତି ଥିବ। ଆମେ କଣ କରିବୁ ଗାଧେଇବୁ ତାଙ୍କରି ଘରେ ରହିବୁ ତାଙ୍କରି ଘରେ ରହିବୁ ଯୋଉ ଧାନ କୁଟିବୁ। ଧାନ କୁଟିବୁ ଯୋଉ ଆଗେ ସବୁ ଟୋକେଇଥିଲା ବାଉଁଶ ପାଛିଆରେ ବାଉଁଶ ପାଛିଆକୁ ଅବ୍ ନା ବାଉଁ ବାଉଁଶ ପାଛିଆ ତାକୁ ନ ଲିପିଲେ ସେଟା ହେଲା ପାଛିଆ। ତାକୁ ଲିପି ଦେଲେ ଗୋବର ମାଟି ଦିହରେ ଲିପି ଦେଲେ କୁହନ୍ତି କଣ ପୋଟ୍
ଟୋକେ
ତାକୁ ସେଇଥିରେ ଦି ଟୋକେଇ ତିନି ଟୋକେଇ ଲେଖା ଆମେ ସବୁ ଯୋଉ ଚାରି ଚାରି ଜଣ ଭାଗ ହେଇଥିବୁ ଡେଲି କୁଟିବୁ। ସିଏ ଧାନ କୁଟା ସରିବ ଦଶ ପନ୍ଦର ଦିନ। ଧାନ କୁଟା ପରେ ତାପରେ ଚୁନା କୁଟା। ଚୁନା କୁଟିବୁ। ଚୁନା ସେମିତି ଏମିତି ଚାରି ଚାରି ଜଣ ସାଙ୍ଗ ହେଇକି ଡେଲି ଯୋଉ ପାଛିଏ ଲେଖା ଖାଁ ଚାଉଳ ସେ ଭେଦେଇବେ। ଆମେ କୁଟିକି ଆସିବୁ ସେ ତାଙ୍କର ଡବା ହରେ ବହୁତ ବଡ
ହଁ ସେ ତ ଯାହାହେଲା ଆଗ ଆଗରୁ ନକ କରି ରଖିଲେ। ଆଉ ଏତେ ଗୋରେ କଣ କରିପାରିବ ସଲ ସାଲ
ଆଉ ଯୋଉ ଏମିତି କରିବା ତାପରେ ପୁର ଦିଅନ୍ତି ଆମର ଯୋଉ ବୁଟ ଡାଲି ବୁଟ ଡାଲି ବି ପୁର ହୁଏଲ ମା ବୁଟ ଡାଲିକି ହଁ ବୁଟ ଡାଲିକି ସିଝେଇଦେବେ ବୁଟ ଡାଲିକି ସିଝେଇ ଦେବେ ସିଝେଇକି ତାକୁ କଣ କରିବେ ଚକଟି ଦେବେ ଗୁଡ ପକେଇକି।
ଗୁଡ ଟା ପକେଇଲେ ସେଟା ଟିକେ ଭଲ ରଙ୍ଗ ଦେଖାଯାଏ ଭଲ ବି ମିଠା ମଧୁର ମଧୁର ଲାଗିବ ଗୁଡ ଟା।
ହୁଁ ଆଗେ କଣ ଚିନିରେ ବେଶୀ କରୁଥିଲେ।
ହଁ ଏବେ କଣ ସେ ଚିନିରେ ସବୁ କରୁଛନ୍ତି ସେ ଟି ମିଠା ଖାଲି ଭାଙ୍ଗିଦବ ଧଳା ଧବଲ ଧବଲ ଦୁଶୁଥିବ ଆଗେ
ହଁ ପାଚିନି ନା କଣ ନାଇଁ ନାଇଁ ନାଇଁ। ଚିନିଟା ଯୋଉଠି ଗୋଡା ଗୋଡା ରହିଯିବ ସିଏ ଗରମ ପାଇଲେ ସେ ମେଲଟ ହବ ସେ ମେଲଟ ହେଲା ବେଳକୁ ତମ ପିଠା ଫଟେଇ ଦବ ଆଉ କଣ। ଆଉ ଗୁଡ ଟା କଣ ଗୁଡ ଟା ତ ତାର ପାଣିଆ ତମେ ତା ଦେହରେ ପକେଇଲ ଚକୁଡିଲ ଆଉ କଣ ଚକୁଡି ଦେଇକି ତା ଦେହରେ ଟିକେ ଅଦା ଟିକେ ଗୋଲମରିଚ ଯୋଉ ଗୁଜୁରାତି ହୁଁ ଗୁଜୁରାତି ଟିକେ ପକେଇକି ତାକୁ କଣ କରିବେ ଚକୁଡି ଦେବେ ସେ ପୂରୁ ଆରୁ କରିବେ କୁଣ୍ଡେ। ଆଉ ଯୋଉ ମୁଗ ଡାଲି ତମେ କହୁଥିଲ ମୁଗ ଯାଇ ମୁ ମୁଗ ଯାଇ ସେ କଣ କରିବେ କଞ୍ଚାାମୁଗ ତାକୁ ରଗଡି ଦେବେ ଶୁଖେଇକି। ଶୁଖେଇକି ରଗଡି ଦେଇକି ତାକୁ ଧୋଇଦେବେ ଧୋଇକି ତାକୁ କୁ ସିଝେଇ ଦେବେ। ସିଝେଇକି ଏମିତି ସିଝେଇବେନି ପାଣି ରେ ପକେଇକି ସିଝାନ୍ତିନି। ତାକୁ କଣ ହାଣ୍ଡିରେ ପାଣି ପୁରଇଦବେ ହାଣ୍ଡିରେ ପାଣି ପୁରଇକି ମୁଗ ଟା ଟିକେ ଛୋଟ ଜିନିଷ ନା। ତାକୁ କଣ କରିବେ କପଡା ବାନ୍ଧିଦେବେ। କପଡା ବାନ୍ଧିକି ସେ ହଁ କପଡା ବାନ୍ଧିଦେବେ ହଁ କପଡା ବାନ୍ଧିଦେବେ ତମେ ଦେଖିଛ ଛୁଆବେଳେ
ହଁ ମୁଁ ଟିକେ ଟିକେ ଦେଖିଛି ମୋ ସାନ୍ତ ମା ହରିକା ଆସଛନ୍ତି ମୁଗକୁ ପୂଜା କରନ୍ତି।
ସେଟ ଏଇକ୍ଷୀଣା ତଏବେ କଣ ଧୋଇକି ମୁଗ ଶୁଖେଇ ଦଉଛନ୍ତି ଶୁଖେଇକି ର ଘଡୁଛନ୍ତି। ସେତେବେଳେ ସେ ସାଙ୍ଗେ ସାଙ୍ଗେ ର ଗୁଡି ଦେଇକି ପାଣିରେ ବତୁରେଇ ଦେଇକି ଥୋଇ ଦେଇେଇକି ଚକୁରୁ ଚାକୁରି ଦେଲେ ସେ ଚୋପା ଛାଡିଯିବ କେବେ ବତୁରେଇକି ଥୋଇଦେଲେ ସେ ଚୋପା ଛାଡିଯିବ। ସେ ପୁରା ଯାଇ ଭାଜିଥିବେ ଯେ ପୁରା ହଳଦିଆ ହଳଦିଆ ସେଗୁଡା ଦେଖାାଯାଉଥିବ।
ହଁ ସିଏ ତାକୁ କଣ କରିବେ ସିଝେଇ ଦେବେ ଅଥାର ବାନ୍ଧିକ।